ହ୍ୟାଲୋ।
ହଁ, ଶୁଣାଯାଉନି ହଁ, ଶୁଭା ଯାଉନି କି? ଆଜ୍ଞା।
ଆଜ୍ଞା ମ୍ୟାାମ। ଆସ ଶୁଭିଲା ଶୁଭିଲା। କୁହନ୍ତୁ, ଆଜ୍ଞା ମ୍ୟାମ ବାହାରେ ବୁଲିଚି। ଆପଣ?
ମା ମୁଁ ଏଇ ରୁଷେଇ ସାରିଲି ବା। ମୁଁ ଏଇ ରୋଷେଇ ସାରିଲି ବା ଏବେ ଯାଏ ହଁ ହଁ। ଏବେ ଗାଧୁଆ ଫାଧୁଆ ହବ ଆଉ ପୂଜା ପାଠ କରିବା, ଆଉ
ଆଜ୍ଞା। ଆଜ୍ଞା। ମ୍ୟାମ୍ ଆପଣ କୋଉଠୁ କହୁଥିଲେ?
ମୁଁ ଏଇ ମୟୂରଭଞ୍ଜ ଜିଲ୍ଲାରୁ କହୁଥିଲି। ରାଇରଙ୍ଗପୁର। ଆ ଶୁଭାଯାଉଛି ତ ଆପଣଙ୍କୁ?
ଆଜ୍ଞା ଆଜ୍ଞା ମ୍ୟାମ୍ ଶୁଭା ଯାଉଛି।
ଆଉ କୋଉ ଜାଗାକୁ ବୁଲବା ପାଇଁ ଯାଇଛନ୍ତି ଆପଣ?
ଆ ମୁଁ ଯାଇଥିଲି ବିଶାଖାପାଟନା ଆଉ ଢେଙ୍କାନାଳର ସେ କପିଳାସ ଆଉ ଏମତି ଚଣ୍ଡି ଆଉ ଯାଜପୁରର ତ ମୁଁ ପ୍ରାୟ ଯାଉଛି। ଯେହେତୁ ତ ମୁଁନ ଯାଜପୁର ପିଲା ନା ଯାଜପୁରର ପ୍ରାୟ ଜାଗା ବୁଲ
ଆଚ୍ଛା ଆଉ ଆଉ ସେଠିକା ଜାଗା କେମି କେମିତି ଲାଗିଲା ଆପଣ କୁ ଭଲ ବୁଲିକି ଆସିଲେ।
ହଁ ହଁ ଠାକୁରଙ୍କ ସ୍ଥାନ ତ ଯାହା ହେଲେ ଭଲ ଲାଗିବ ନା। ଆଉ ଭଲ ତ ଲାଗିଲା ସବୁବେ ଆପଣଙ୍କର ମୟୂରଭଞ୍ଜ ରେ ମୁ ଢ଼ି ପିଠା ଫେମ ସରି ମାଂସ ପିଠା ଫେମସ୍ ନା
ହଁ ହଁ ଏପଟେ ରାକ୍ଷୀ ପୂର୍ଣ୍ଣିମା। ଯେଉଁ ଆଗକୁ ଆସୁଛି ସେଥିରେ ପିଠା ପଣା ହୁଏ ଆଉ ମାଂସ ପିଠା ତ ନିହାତି କରା ହୁଏ କାହିଁକିନା ରା କ୍ଷୀ ପୂର୍ଣ୍ଣିମାରେ ନିହାତି କରାହୁଏ ସମସ୍ତଙ୍କ ଘରେ ଘରେ ଘରେ।
ପାରିବେ କେମିତି କଁ ବନାନ୍ତି ଆ
ହଁ ସେ ଏଁ ସେମିତି କହିଲେ ଯେଉଁ ମସଲା ଗୁଡ଼ାକୁ କଷିକି ଯେମିତି ମାଂସ କଷା ହୁଏ ସେମିତି କଷି ଦେଲା ପରେ ଏଁ ଯେଉଁ ପାଣି ପାଣି ଢାଳି ଦେଲା ପରେ ଯେଉଁ ଫୁଟି ଆସେନା ଫୁଟି ଆସିଲା ପରେ ସେ ଚୁନା ଯେଉ ଇଏ କରିଥାନ୍ତି ସେ ଚୁନାକୁ ଦେଇକି କି ଆଉ ଏ ପତ୍ରର ସାହାଯ୍ୟରେ ପିଠା କଲେ ତ ଭଲ ଚୁଲ୍ହୀରେ କଲେ ତ ଭଲ କାଠ ଚୁଲ୍ହୀରେ। ଆଉ ଗ୍ୟାସ୍ ଏଁ ଗ୍ୟାସ୍ କରୁ ଏଁ ଗ୍ୟାସ୍ ରେ ଟିକେ ଏତେ ଇଏ ଲାଗେନି କିନ୍ତୁ ପତରରେ ଯୋଉ କରାହୁଏ ନା ସେଇା ଟା ବୋହୁତ ଟେଷ୍ଟ ଲାଗେ।
ଆଜ୍ଞା କଦଳୀ ପତ୍ରରେ ତ ଯୋଉ ଘୋଡେଇକି କରନ୍ତି ଆଞ୍ଚ ଦେଇକି। ତା ଓପୋରେ ଯୋଉ ଜାଞ୍ଚ ଦେଇ କରନ୍ତି।
ହଁ ହଁ।
ଆଜ୍ଞା ଆଜ୍ଞା ଆଉ ଘରେ ସମସ୍ୟା କେମିଚି ଅଛନ୍ତି ଆପଣଙ୍କର।
ତ ଭଲ ଅଛୁ। ଏବେ ବିଜିନେସ୍ ପାଇଁ ସମସ୍ତେ କାମକୁ ବାହାରିବେ।
ଆଜ୍ଞା ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି କି।
ଏଁମ୍ ମୋ ଶାଶୁ ଅ ନ୍ତି ମୋ ଶଶୁର ଅଛନ୍ତି ଆଉ ମୋ ସ୍ଵାମୀ ଏ ଏବେ ଆସିଛନ୍ତି ଛୁ ଛୁଟିରେ। ଆଉ ହଁ।
ଏମିତି ଆଉ ଆଉ ବର୍ଷା ହେଇଥିଲା ସିଆଡେ।
ଆଉ ମୋ ଛୋଟୋ ଛୁଆ ଅଛି ହଁ କାଲି ବର୍ଷା ହେଇଥିଲା ଆଜି ସକାଳେ ପୁଣି ଅଳ୍ପ ଅଳ୍ପ ହୋଉଥିଲା ବର୍ଷା ବେଶୀ ହେଇନି।
ହଁ ବର୍ଷା ଦିନ ତ ଏ ଯାହା ହେଲେ ଏବେ ବର୍ଷା ହବ ଆଉ। ବର୍ଷା ଦିନ ଆସିଗଲାଣି। ଆଜ୍ଞା ଆଉ କେବେ ଯାସପୁର ଆପଣ ବୁଲିବାକୁ ଆସୁଛନ୍ତି।
ନା ଯାଇନି ସେପଟେ ଆ ପଣଙ୍କ ଜାଗା ସେପଟେ କେମିତିହିକା ଆପଣ କହିପାରିବେ ଟିକେ।
ଆଜ୍ଞା ନିଶ୍ଚିତ ଆମର ତ ଏଇଠି ଯାସପୁରରେ ତ ଅଧିକା ମାନେ ଯାସପୁର କହିଲେ ହିଁ ମା ଉଁ ବିରଜା ଠାକୁରଣୀ ଅଛନ୍ତି ତା ଙ୍କୁ ହିଁ ବୁଝେ କାହିଁ ଯାଜପୁର ବିରଜା ମା ଅଛନ୍ତି ଆମର ଏଠି ଆଉ ଯାସପୁରରେ ଚଣ୍ଡିଖୋଲ ଗୋଟେ ଜାଗା ଅଛି ତ ସେଇଟି ମହାବିନାୟକ ମନ୍ଦିର ଗୋଟେ ଅଛି ପୁରା ପାହାଡ ଉପେରେ ସେଇଟା। ସେଇଠି ଶିବ ମନ୍ଦିରଟା ହେଇଠି ଅଛି ଶିବ ମନ୍ଦିର ସେଇଟା ପୁରା ପାହାଡ ଉପରେ ସେଇଠି ତା ପାଖେରେ ବି ଅଛି। ଚଣ୍ଡୀଙ୍କ ମନ୍ଦିର ଅଛି ଆଉ ଶିବ ମନ୍ଦିର ଯୋଉ ପାହାଡ ଉପରେ ଅଛି ତାରି ଆହୁରି ଉ ଏପଟ ଅଉଛି ବନ ଦୁର୍ଗା ଅଛନ୍ତି ପୁରା ବଣ ଭଳିଆ ହେଇଥିବ ତ ସେଇଠି ଦୁର୍ଗା ବଣ ଦୁର୍ଗା ପୂଜା ପାଆନ୍ତି। ସେଇଟା ଅଛି ଆଉ ଛ ଛତିଆ ଅଛି ଛତିଆ ବଟରେ ଅଛି ଜଗନ୍ନାଥ ମନ୍ଦିର ସେଠି ବାର ହାତ ଖଣ୍ଡା ଅଛି ଜାଣିଥିବେ ତ ବାର ହାତେ ଖଣ୍ଡା ଯୋଉଟା ପୃଥିବୀ ଧ୍ୱଂସ ହେଲା ବେଳକୁ ବାହାରିବ।
ଆ ହଁ ହଁ।
ଛି ଦିନ ସେଟା ଖୋଲି ମାନେ ଗୋଟେ ଘରେ ସେଟା ସେ ଅଛି ଅନ୍ଧାର ଘରେ ଚାବି ପଡ଼ିଛି ସେଟା କିଏ ଆଜି ଯାକେ ବି କେହି ଖୋଲି ପାରୁନାହାନ୍ତି ସେଥି ଚାବି ବି ଭାଙ୍ଗୁନି। ଠାକୁରଙ୍କୁ ଗୋଟେ କଣ ରହସ୍ୟ ରହିଥିବ ଆଉ ଆଉ ସେଇଠି ଛତି ହଁ। ହଁ ସେ ଛତିଆ ପୀଠରେ ବି ମାନେ ଆମର ସେଠି ଫେମସ ଅଛି ଛତିଆ କାକେରା। ଛେନର କାକେରା ପିଠା ହୁଏ ମଇଦା ସୁଜିର ସେଇଠି କାକେରା ଅଛି। ଆଉ ମିନି କେଦାରନାଥ ବିଟ ଗୋଟେ ଅଛି ବହୁତ ହେରା ଫେମସ। ଯାଇଛି ମିନି କେଦାରନାଥ ମାନେ କେଦାରନାଥ ମନ୍ଦିର ଯେମିତି ବାକି ଏଇଟା ବି ସେମତି ଆଜ୍ଞା ଆଉ ଏମ୍ ତି ଆଉ ଓଳାଶୁଣୀ ରେ ଓଳାଶୁଣୀ ଗୋଟେ ଗୁମ୍ଫା ଅଛି ସେଟା ପାହାଡ଼ ଉପରେ ସେଠି ଆମର ଶୁଖୁଆ ପୂଜା ହୁଏ।
ଆଚ୍ଛା।
ସେ ସେ ଠାକୁରାଣୀଙ୍କ ପାଖରେ ମାନେ ସବୁପ୍ରକାର ଶୁଖୁଆ ଥିବ ଆପଣ ଯୋଉଟା ମାନସିକ କରି ଯୋଉ ଶୁଖୁଆ କରିଥିବେ ସେଇ ଶୁଖୁଆ ଟା ଯଦି ପୂଜା ହୁଏ ଭୋଗ ଲାଗେ।
ଆଚ୍ଛା।
ଆଜ୍ଞା ଏମିତି ଆଉ ଆଉ ଆପଣଙ୍କର ମୟରଭଞ୍ଜ ରେ କଣ କୁ କୋଉ ମାନେ ଭଲ ଭଲ ଜାଗା ଅଛି?
ଏପଟେ ସେଠି ତ ଏବେ ପୁରୀରେ ରଥଯାତ୍ରା ଆଉ ହୁଁ।
ରଥଯାତ୍ରା ଯାଇଛନ୍ତି କେବେ ରଥଯାତ୍ରା?
ହଁ ଯାଇଥିଲି ସେମିତିକା ତ ଯାଇନି।
ତାକି ବହୁତ ଭିଡ଼ ଥାଏ ରଥଯାତ୍ର ଟାଇମ କୁ ଗଲେ ଠାକୁର ତ ମାନେ ବହୁତ ଭିଡ଼ ଥାଏ। ଚାଲିବାକୁ ବି ବାଟ ନଥିବ। ପୁରୀ ଗୋଟେ ଏମିତିଆ ଜାଗା ସବୁବେଳେ ତ ଭି ବାକି ସବୁବେଳେ ଭିଡ଼ ଥାଏ ଟେ ଅଲଗା ଟାଇମ ରେ ଗଲେ ଟିକେ ଭଲ ଆଉ ଆରାମ୍ ସେ ଠାକୁରଙ୍କୁ ଦର୍ଶନ କରିକି ଆସିପାରିବେ ଆଉ। ଆଜ୍ଞା। ଆଉ ମ୍ୟାମ୍ ଆପଣଙ୍କ ଖାଇବାକୁ କଣ କଣ ଭଲ ଲାଗେ ମାନେ କୋଉ ପିଠା?
ଆଜ୍ଞା। ହାଲୋ। ହେଲୋ। ମ୍ୟାମ୍ ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ହଉଛି।
ଆଚ୍ଛା ଆଚ୍ଛା ହଁ ହଁ। ହଁ ଏଇ ମତେ ମତେ ତ ମାଂସ ପିଇଠା ହିଁ ସବୁଠୁ ଭଲ ଲାଗେ। ଆଉ ଅଇନା ପିଠା ବି ଭଲ ଲାଗେ। ଫାଷ୍ଟ ମାଂସ ପିଠା ହିଁ ଭଲ ଲାଗେ। ଆଉ ଯୋଉଗୁଡ଼ା ତିଆରି କରିଥାନ୍ତି ସେ ଯୋଉ କହିଲି ପତ୍ର ସାହାଯ୍ୟରେ ସେ ପତ୍ର ସାହାଯ୍ୟରେ କଲେ ଭଲ ଲାଗେ ହଁ। ଆଉ ଏମିତିକା ହଁ ହୁଁ। ଯୋଉ ଜିନିଷ ବି ଇଏ କଲା ହଁ ଆମେ ଯାଜପୁରକୁ ଗଲେ ସେପଟେ ବୁଲି ଆସିବା ଆପଣ ଯୋଉ
ଆଜ୍ଞା ଆଜ୍ଞା ନିଶ୍ଚିତ ଆସିକି ବୁଲିକି ଯାଆନ୍ତୁ ଆ ପଣଙ୍କୁ ବହୁତ ଭଲ ଲାଗିବ।
ହଁ ହଁ।
ଆଉ ଆପଣ କେବେ ପୋଡପିଠା ଖାଇଛନ୍ତି।
ହଁ ନା ସେମିତି ଖାଇନି।
ମାନେ ଏ ବନା ହେଇଥିବ କି ଚୁଲିରେ, ଆଞ୍ଚ ଦେଇକି ଆପଣ ମାଂସ ପଟେ ଯେମିତି କହିଲେ ସେମିତି ପଡ ପୋଡ଼ ପିଠା ବି ସେମିତି ବନା ହେଇଥିବ।
ହଁ ହଁ।
ବି ଭୁ ନ ନଡିଆ ଗୁଡ ଆଉ ଚେରି ଫେରି ପକେଇକି ହୁଏ।
ହଁ ହଁ ଆ ଆ କଣ? ଚୁପ୍ ଚୁପ୍ ଚୁପ ଦେମା ହ୍ୟାଲୋ!
ଆଜ୍ଞା ମ୍ୟାମ କୁହନ୍ତୁ?
ମୁଁ ଟିକେ ଛୋଟ ଛୁଆ ଅଛି ତ ସେଥିପାଇଁ
ଅ ହଁ ହଁ କାନ୍ଦୁଚଛି ଆଉ।
ହଁ।
ହୁଁ ତାଙ୍କୁ କେତେ ବର୍ଷ ହେଲାଣି କି?
ନାଇ ନାଇ ଏଗାର ମାସ।
ଆଛା ଏଗାର ମାସ ଜମା ହେଛି ବର୍ଷା ହେଇନି ତାହେଲେ? ଆଉ ତାଙ୍କ ନାଁ କଣ ଦେଇଛନ୍ତି?
ଏଇ ସିବାଂଶ ଦେଇଛି।
ଆଜ୍ଞା ଆଜ୍ଞା।
ହଁ।
ଆଜ୍ଞା ଆଉ ମ୍ୟାମ କଣ କୁହନ୍ତୁ? ନନଭେଜରେ କଣ ଭଲ ଲାଗେ ଚିକେନ ୟା ମଟନ ମାଛ ଚିଙ୍ଗୁଡି କିଛି ବି
ହଁ ସେମିନ୍ତି ତ ଦେଶୀ ହିଁ ଭଲ ଲାଗେ ଦେଶୀ ହିଁ। କୁକୁଡ଼ା ଆଉ ଏମିତି ବାହାରିଆ ଜିନିଷ
ପାଇଁ ବି ବହୁତ ଭଲ ନା ଏବେ ଯିଏ ବ୍ରଏଲର ଖାଉଛନ୍ତି ସେଇଟା ତ ଦେହ ପାଇଁ ଭଲ ନୁହଁ ତା ଟେଷ୍ଟ ବି ଏତେ ନାଇଁ ବାକି ତାର ଦେଶୀର ଟେଷ୍ଟ ଗୁଡା ବଢିଆ ଲାଗେ।
ହଁ ହଁ ହଁ।
ଆଜ୍ଞା ଆଉ ଭେଜ ରେ କଣ ପସନ୍ଦ ଆପଣଙ୍କୁ?
ଫସଆ ହଁ ଭେଜରେ ବି ପସନ୍ଦ ହେଛି ମୁଁ ସେଠୀ ଭଜା ଟାଇପ ଉପରେ ହିଁ ଖାଏ ଭଜା ହ ସ ଘରତ
ହୁଁ ଆଜ୍ଞା ଆଜ୍ଞା। ଆଉ ଓଡିଶା ବାହାରକୁ କେବେ। ଯାଇଛନ୍ତି ବୁଲାବୁଲି କରିବାକୁ
ନା ଯାଇନି ସେମିତିକା
ଏଇଆଡେ ବି ଛୁଟ ଛୋଟ ଛୋଟ ଝିଅ ଅଛି ନା ତାକୁ ନେଇକି ଯିବାକୁ ବି ଏବେ ବି ପ୍ରୋବ୍ଲେମ୍ ହେବ ବାକି ବଡ଼ ହେଲେ ଯାଇକି ଆପଣ ଯାଇପାରିବେ। ଏରେ
ହଁ ହଁ ସେଥିପାଇଁ ଆମେ ଯାଇନୁ।
ଛୋଟ ଛୁଆଙ୍କୁ ନେଇକି କୁଆଡେ ଟ୍ରାଭେଲ କରିହବନି ନା ଠିକ୍ ସେ।
ହଁ ହଁ।
ବାକି ଛୁଆଙ୍କୁ ଟିକେ ପବନ ବାଜିଲେ ଥଣ୍ଡା ଫଣ୍ଡା ହେଇଯିବ।
ହଁ ହଁ ସେଇଟା ତ ସତ କଥା ହିଁ
ଆଜ୍ଞା। ଦେଖିକି କହେ ଯିବେ ଆଉ। ଝିଅ ବଡ ହେଇସାରିଲ ପରେ ଦେଖିକି ଯିବେ ଆଉ ବାକି ବୁଲି ବଲିକି ଆସିବେ। ଯାଜପୁର ମ୍ୟାାମ୍ ଆସିକି ବୁଲିକି ଯାଆନ୍ତୁ ଆପଣ।
ହଁ ହଁ ସେମିତିକାା ସୁଯୋଗ ମିଳେନି ନା କିଛି କାମ ପଡିଲେ। ହିଁ ସେପଟ ଖୋଜିବା ପାଇଁ ହୁଏ ଏମିତି ଟିକ ତ ଯାଇ ହୁଏନି ଟିକେ ଇଏରେ ଆଉ ସମସ୍ତେ କାମ ପାଇଁ। ହିଁ ରହିଥାନ୍ତି ସମସ୍ତେ ଆ ହଁ ହଁ।
ହଁ ମ୍ୟାାମ୍ ରଖୁଛି।
ହଉ ଠିକ୍ ଅଛି।
ଆଜ୍ଞା।
ହଁ।